ମୋ କଥା ଆପଣଙ୍କୁ ସ୍ପଷ୍ଟ ଶୁଭ ଯାଉଛି।
ହାଲୋ। ହ ସୁବା
ମୋ କଥା ଆପଣଙ୍କୁ ସ୍ପଷ୍ଟ ଶୁବା ଯାଉଛି। ଆଜ୍ଞା ଟିକେ ଟିକେ ବାହାରକୁ ଆସିିକି କଥା ହୁଅନ୍ତୁ ଆଉ
ହଁ। ହଁ ଖାଇଛି ଆଉ ଆଉ ତମେ? ହ
ମୁଁ ମୁଁ ଖାଇନି।
ଖାଇନ ଆଉ ଆଜି ରୋଷେଇବାସ ନାହିଁ କି?
ହୁଁ ତମର ରୋଷେଇ ବାସ କଣ କରିଛ ଆଜି ରୋଷେଇ?
ଆମର ଆ ଆଜି ଭାତ ହେଇସାରିଲାଣି ଡାଲି ହ ହବ ଆଉ କଣ ଭଜା ହବ ଆଉ ତମର?
ତମର କଣ ହେଇଛି କହିଲେ?
ବା
ତମର କଣ ଆଜି ହେଇଛି ତମର ତରକାରୀ ସବୁ? ଆଳୁପୋଟୋଳ ଭଜା ଡାଲି।
ଭଜା ଡାଲି ଆଉ ଭାତ।
ଆଛା ଆପଣ କଣ କଣ ସବୁ ସି ଆପଣ ଶିଖିଛନ୍ତି? ଯୋଉଟା ଆମର ଆମ୍ ଆମ୍ ହୁଏ ଆମର ବିରିୟାନୀ ଯେମିତି ହୁଏ କଣ ଶିଖି ଶିଖି଼ଛନ୍ତି ସେଟା ଆପଣ ହାଁ।
ହଁ ସେମ୍ ଭାତ ନାଇଁ ଶିଖିନି ଧୀରେ ଧୀରେ ଶିଖିଯିବି ଆଉ ଆପଣ ଶିଖିଚନ୍ତି କି ନା ମୁଁ ଶି ଖିନି ମୁଁ ଶିଖିବି ମୁଁ ଚିକେନ ପକୋଡା ଶିଖିଚି।
ହଁ ଟିକେ ଟିକେ କହିଲେ କହିଲେ ସେ ଯୋଉ କୁକୁଡା ମାଂସ କେମିତି ପକୁଡି କରନ୍ତି ଟିକେ କୁହନ୍ତୁ।
ଫାଷ୍ଟ ଚିକେନ କୁ ସଫା କରି ତା ଦେହରେ ଉଁ ଲୁଣ, ହଳଦୀ, ଚିକେନ ମସଲା ସବୁ ପକେଇକି ତାକୁ ଗୋଳେଇକି ରଖିବ ତାପରେ ତାପରେ କର୍ଣ୍ଣଫ୍ଲୋର ପକେଇ ତାକୁ ଗୋଳେଇକି ଦଶ ମିନିଟ ରଖିକି ତାପରେ ତାକୁ ଛାଣିବ।
ଓହୋ ଚିକେନ ପକୋଡା ସେମିତି ହୁଏ ମାନେ ଏ ବେସନ ଫେସନ ପକାନ୍ତିନି।
ନା ବେସନ ପକାନ୍ତିନି।
ଆଚ୍ଛା।
ଆଚ୍ଛା ତମର ଆଜି ରୋଷେଇ କଣ ହୋଉଚି? ଆଜି ତମର ରୋଷେଇ କଣ ହୋଉଚି? ହୁଁ।
ଆମର ଆଜି ହେଇଚି ସବୁ ଏଇ ସବୁ ଶାଗ ଭଜା ହେଇଚି। ମୁଗ ଡାଲି ହେଇଚି। ହୁଁ ହୁଁ ଆଉ ଗୋଟେ କଣ ପୋଟଲ ଦରକାରୀ ନା କଣ ଏଇ ସବୁ ଆଉ।
ଆଉ ସକାଳେ ଆଜି କଣ ଖାଇଥିଲେ?
ଆଁ ଆଁ କଣ କହିଲି?
ସକାଳେ ଆଜି କଣ ଖାଇଥିଲେ?
ସକାଳେ ଆଜି କଣ ଖାଇଥିଲି। ଦହି ପିଇଥିଲି, ଆ ରୁଟି ଖାଇଥିଲି, ସନ୍ତୁଳା ଖାଇଥିଲି। ତମେ ସକାଳୁ କଣ ଖାଅ? କେତେବେଳେ ଉଠ ଆପଣ?
ମୁଁ ସକାଳ ଆଠା ଭିତ- ଆଟା ଭିତରେ ଆଉ।
ଆଟାରେ ଉଠୁଚ। ମୁଁ ରାତି ଚାରିଟାରୁ ଉଠୁ।
ଓ ହୋ। ମୁଁ ଆ ଟିକେ ଉଁ ହୁଁ
ଆଚ୍ଛା ଆପଣଙ୍କ ଦେହ ବୋଧେ ଭଲ ନାହିଁ ସେଥିପାଇଁ ଆପଣ ଆଟାରେ ଉଠୁଚନ୍ତି? ଆପଣ ତ ପାଞ୍ଚଟାରେ ଉଠନ୍ତି ନା।
ମୋ ଦେହ ଭଲ ନାହିଁ ସେଥିଲାଗି ଆଟାରେ ଉଠୁଚି। ହ
ଆଚ୍ଛା।
ହଁ।
ଆଉ ଯୋଗ ଫୋଗ କରନ୍ତି ନା କରନ୍ତିନି? ଦେହ ଟାକୁ ସୁସ୍ଥ ରଖିବା ପାଇଁ କଣ କରନ୍ତି ଆପଣ?
ଦେହ ସୁସ୍ଥ ରଖିବା ପାଇଁ କିଛି ନାଇଁ ଆଉ କଣ।
କିଛି ବାହାର ଜିନିଷ ଖାଉନ-ଖାଉନଥିବେ?
ନା ବାହାର ଜିନିଷ କିଛି ମୁଁ ଖାଏନି।
ଭଲ କଥା ମୁଁ ସେଇଟା ଶୁ ଜାଣିବା ପାଇଁ ଚାହୁଁଥିଲି। ବାହାର
ବା-ବାହାର ଜିନିଷ ଖାଇଲେ ସେଇଟା ଦେହ ମୋର କ୍ଷତି ହୋଉଚୀ ସେଥିଲାଗି ବେଶୀ ବାହାର ଜିନିଷ ଖା
ହୁଁ ଆଛା ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ଭଲ। ଆଉ ଆପଣଙ୍କ ଘରେ?
ଆମ ଘରେ ସମସ୍ତେ ଭଲ ଅଛନ୍ତି। ମୁଁ ଆଉ ଗୋଟେ କଣ କୋହୁଥିଲି ଯେ ଆପଣଙ୍କୁ ଭୁଲିଗଲି।
ହଁ କୁହନ୍ତୁ।
ହୁଁ ଆଜ ମୁଁ ଏଇ କହୁଥିଲି ଯେ ଆପଣ କଣ ସବୁ ଘରେ ବସି ଏଇ କରିବା ପାଇଁ ଚାହୁଁଚନ୍ତି। ଆପଣ ସିଲେଇ ଫିଲେଇ ଶିଖିଚନ୍ତି ସିଲେଇ ଶିଖିଚନ୍ତି?
ନାଁ ମୁଁ ସିଲେଇ ଶିଖିନି। ମୁଁ ରୋଷେଇ କରେ ଘରେ ଘର କାମ ସବୁ କିିଛି କରେ।
ଆଚଛା ଆପଣଙ୍କୁ ଯଦି କିଛି ମିଳିବ ଆପଣ ଯଦି କିଛି ଗୋଟେ ମିଳିବ? ମାନେ କିଛି ଗୋଟେ କାମ ମିଳିବ ସରକାର ତରଫରୁ ଆଉ କିଛି ଆମର ବେସରକାରୀ ତରଫରୁ ବି ହଉ କିନ୍ତୁ କିଛି କାମ ମିଳିଲେ ଆପଣ କରିବାକୁ ଚାହିଁବେ ନା ନାଇଁ ଚାକିରୀ କରିବାକୁ ଚାହିଁବେନି?
ହୁଁ ଚାହିଁବି।
ଆଚ୍ଛା ମୁଁ ସେଇଟା ଜାଣିବା ପାଇଁ ଚାହୁଁଥିଲି ମୁଁ କାଳେ ଆପଣ ମାନେ ଆପଣଙ୍କର ଇଚ୍ଛା ନଥିବ ଚାକିରୀ କରିବା ପାଇଁ। ଝିଅ ମାନେ ଆଜିକାଲି ସବୁ
ଝିଅ ମାନ ତ ଆଗକୁ କେତେ ବଢିଲେଣି ଆମେ ତ ଘରେ ରହିଯାଇଛେ।
ନାଇଁ ଚେଷ୍ଟା କର ଆପଣଙ୍କର ବୟସ ଅଳ୍ପ ଅଛି କଣ ଚେଷ୍ଟା କରନ୍ତୁ। ଆପଣ ଚେଷ୍ଟା କଲେ ସବୁ ହବ।
ହଁ ଆଉ କଣ କହନ୍ତି ଆଉ ସବୁ? ହୁଁ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ନା ନାଇଁ?
ହ ହଁ ରଜାରେ ଯାଇଥିଲେ ପୁରୀ ଯାଇଥିଲେ ବୁଲାବୁଲି କରିବାକୁ।
ହ କଣ ସାଙ୍ଗ ମାନଙ୍କ ସହିତ।
ନାଇଁ ମୁ ଯାଇଥିଲି ଆମ ମାଉସୀ ଝଅ ସହିତ।
ଓହୋ!
ଇଏ ତାଙ୍କ ଫ୍ୟାମିଲି ପରିବାର ସବୁ ଯାଉଥିଲେ। ହଁ ରଜ ବହୁତ ଭଲ କରିଥିଲା ଯାହା ହଉ। ଶ୍ରୀ ଜଗନ୍ନାଥଙ୍କ ପାଖର ପୁରୀ ଯାଇଥିଲୁ ବୋଲି। ମଜ ଟା ବହୁତ ଭଲରେ କଟିଲା ଆଉ। ଆତି ଦିନ ଯାଇଥିଲୁ
ହଁ।
ଆଉ ସେଦିନ ଭୋର ଭୋର ଯାଇଥିଲୁ ସେଦିନ ରାତିରେ ପଳେଇ ଆସିଲୁ ଆଉ। ଏତେ ଭିଡ ଥିଲେ ଯେ କଣ କହୁଛ।
ଆଉ ରଜରେ ପିଠା ସବୁ କଣ ଖାଇଲେ?
ହଁ ପୋଡପିଠା ହେଇଥିଲା ମହାଣ୍ଡି ହେଇଥିଲା। ଆ ସେ ସବୁ ଆମ୍ବ ଏଇ ସବୁ ଖାଇଲୁ ଆଉ ପିଠା ଦି ପ୍ରକାର ପିଠା ହେଇଥିଲା ଆଉ।
ଆଉ ଫାଷ୍ଟ ରଜ କେମିତି ମାନେ ପାଳନ କଲ?
ଫାଷ୍ଟ ହଁ ତଳି ଖୋଇଲୁ। ମୋ ମାମୁ ଘରକୁ ଯାଇଥିଲେ ବର୍ଷା ପଟା ତଳି ସାରିଲି ଲାଷ୍ଟ ଲାଷ୍ଟ ରଜ ଟା ଭଲରେ କଟେଇନି।
ଆଚ୍ଛା ଆଉ ତମ ମାମୁଁ ଉଁ ମାମୁ ଆସିଥିଲେ ଘରକୁ ବୁଲିବା ପାଇଁ।
ହୁଁ ମାମୁ ଆସିଥିଲେ ଖାଇ ପାଖକୁ ଯାଇଥିଲି।
ଆଛା। ଆଉ ରଜପାନ ଖାଇଛନ୍ତି ନା।
ହଁ ରଜପାନ ରଜପାନ ଖାଇଛି। ତ ଆପଣ ଖାଆନ୍ତିନା ରଜ ପାନ।
ନା ମୁଁ ଖାଇନି।
କେମିତି ଖାଅନି?
ମତେ ଟିକେ ସେ ଭଲ ଲାଗେନି ପାନ ଖାଇବାକୁ।
ରଜରେ ତ ସ୍ଵତନ୍ତ୍ର ଖାଇବା କଥା ନା ଝିଅ ମାନେ। ସାଧା ଫାନ ତ ଖାଇପାରିବ ନା ଆମେ ତ। ନାଇଁ ଆମେ ସାଧାପାନ ଖାଇଲୁ ନା ସାଧା ପାନ ତ ଖାଇପାରିବ। କି ନାଇଁ ହଉ ଠିକ ଅଛି ଆପଣଙ୍କର ପସନ୍ଦ ନାହିଁ ଯଦି।
ହଁ। ପସନ୍ଦ ନାହିଁ ସେଟା ସେଥିଲାଗି ମୁଁ ଖାଇନି ଆଉ। ଆଉ ଆଜି ରୋଷେଇ ମୋ ରଜରେ କିଛି ନାଇଁ ଆମର ହବନି ରଜରେ ମୋ ଜେଜେମା ମାନେ ମରିଯ ଛନ୍ତି ତାଙ୍କର ବର୍ଷି ନ ଗଲା ପର୍ଯ୍ୟନ୍ତ ଆମର କିଛି ହବନି।
ବ ତ ହବନ ନାଇଁ। ଏଛା ମତେ ବୁଲି ଯାଇଥିଲେି କ୍ଷମା କରିବ ମୁଁ ବି କିଛି କରିନି।
ଆମର କିଛି ହବନି ସେଥିଲାଗି ମୁଁ ବି କିଛି କରିନଥିଲି ତାପରେ ଆମର ପିଠା ବି ହେଇନଥିଲା ମାମୁଁ ଆଣିଥିଲେ ଆଉ। ମାଉସୀ ଘରୁ ଆସିଲା ପିଠା ଏଇଆଉ।
ମୁଁ ବି କିଛି କରିନି ମୁଁ ବି କିଛି କରିନି ଏଥିପାଇଁ ମୁଁ
ନାହିଁ। କୁଆଡେ ଯାଇପାରିଲି ଆଉ ଘରେ ଏ ବୋଉଙ୍କ ଦେହ ଖରାପ ସେଥିଲାଗି ଘରେ ରହିଲି ଆଉ। ଆମ ରୋ ସେେଇବା ସହ ଏମିତି ଆଉ କରିକି ମ୍ୟାନେଜ କରିଦେଲେ ସବୁ। ସବୁ ଆଉ ରଜ ଟା ସରିଗଲା ଆଉ। ହୁଁ। ଆ କଣ କହ।
ହଁ ମୁଁ ଶାଢୀ କରିଥିଲି ଶାଢୀ ଗୋଟେ ଥିଲା। ତ ସେକୁ ବ୍ଲାଉଜ ପିସ୍ ତିଆରି କରନ୍ତି। ଥିଲ ଆଉ ସେଠ ପିନ୍ଧି ଦେଇେଇଥିଲି ଫଟୋ ଫଟ ଦେଲି ଏଇଆ ଆଉ।
କରିନଥିଲି ନା ମୁଁ ଡ୍ରେସ ବି କିଛି ଆଣି ନଥିଲି ଆଉ। ଆଉ। ସେଥିଲାଗି ଆଉ ରଜ ତ ଯାେ ଯାହା ହବ ଆର ବର୍ଷ ଆଉ। ଏ ବର୍ଷା ଆଉ କିଛି ନାହିଁ ଆଉ। ବର୍ଷ ଖିଆ ପରେ ଆଉ ହଁ।
ଆଚଛା। ଆପଣଙ୍କ ମା କେତେ ବର୍ଷ ପରେ ଦେହାନ୍ତ ହେଲା ତାଙ୍କର।
ଆମ ମୋ ମା ଶହେ ବର୍ଷ ପାଖାପାଖି। ବଞ୍ଚିଛନ୍ତି ତାପରେ ଅଚାନକ। ପଡିଗଲେ ହଁ ଶହେ ବର୍ଷ। ହ।
ମୋ ମୋ ମା ତ ଦୁଇଶହ ବର୍ଷ ବଞ୍ଚିବେ ମତେ ଲାଗୁଛି। ମୋ ମା ବହୁତ ଫିଟ୍ ଅଛନ୍ତି ମୋ ଜେଜେମା।
ସେ ସେମିତି ଭାବନ୍ତି କିନ୍ତୁ ଅଚାନକ ମାନେ କେତେବେଳେ କାହାର କଣ ହବା। ସେଟା କଣ କହି ଆଉ ଆମର ବି ସେଟା ମାନେ ଭାବିନଥିଲୁ ଯେ ଆମ ମା ଏତେ ଜଲଦି ପଡିଯିବ ବୋଲି। ସେ ବହୁତ ଜଲଦି ପଡିଗଲେ ଆଉ ଛଅ ମାସ। ଭିତରେ ବି ସେି ଚାଲିଗଲେ।
ଯ ଆଉ ଜଲଦି ଚାଲିଗଲେ ଭଲ ନାଇଁ କି ନହେଲେ ସେ କଷ୍ଟ ପାଉଥିଲେ ନା।
ବର୍ଷ ବଞ୍ଚେଇଲେଣି ତାଙ୍କ ମାନେ ତାଙ୍କ ବର୍ଷ ସେ ଯେତିକି ବଞ୍ଚିଛନ୍ତି ଆମେ ବି ଏତିକି ବଞ୍ଚି ପାରିବ କି ନାଇଁ ଆମର ସେଟା ମାନେ ଠିକ ନାହିଁ।
ହଉ ଠିକ ଅଛି ଆଉ କଣ? ତଲେ କଥା ହେନି ରଖୁଛି ଆଉ।
ହୁଁ ହଉ। ଆଗ